ହାଲୋ ହଁ ଶୁଭରାତ୍ର କଣ କରୁଚ? ଏଇ ମୁଁ ଛାତ ଉପରେ ବୁଲୁଛି ଆଉ ତମେ କଣ କରୁଛ?
ଆଚ୍ଛା ଆଚ୍ଛା ନାଇଁ ମୁଁ ଟିକଏ ଏଇ ବାଲ୍କୁନିରେ ବସିଚି ଆଉ।
ଓହୋ ଗରମ୍ ତମ ଆଡ଼େ କେମିତି ହଉଚି?
ଗରମ କଥା କାହିଁକି ପଚାରୁଚନ୍ତି ପଚାରୁନ୍ତୁନି ଗରମ ହୋ ଜୀବନ ବାହାରି ଯାଉଚି
ହଁ ସେଇତ କ ଥା ଆମ ଏଠିବି ପ୍ରବଳ ଜୋରେ ପବନବି ହଉନି ଗଛବି ହଲୁନାହାନ୍ତି ଏତେ ଏତେ ଜୋରେ ମାନେ ମାନେ ଇଏ ଲାଗୁଚି ଗରମ୍ ଲାଗୁଚି। ତାପରେ ଆମ ଘରେ ମେଞ୍ଚେ ଲୋକ ଅଛନ୍ତିଯେ ଘର ପୁରା ଅଣ ନିିଶ୍ଵାସୀ ଅଣ ନିିଶ୍ୱାସୀ ଲାଗୁଚି। ସେଥିପାଇଁ ଆସିକି ଛାତ ଉପରେ ଏଇଖିନା ବସିଚି।
ଆପଣଙ୍କ ଘରେ ମେଞ୍ଚେ ଲୋକ ମାନେ କିଏ ସବୁ ଆସିଚନ୍ତିକି?
ମୋ ପିଇସୀ ମାନେ ସବୁ ଆସିଚନ୍ତି ପିଇସୀ ଝିଅ ମାନେ ଆସିଚନ୍ତି ପିଇସା ମାନେ ଆସିଚନ୍ତି।
ଆଚ୍ଛା କେତେଟା ପିଇସୀ କେତେଟା ପିଇସା କେତେଟା ଖୁଡ଼ି
ପିଇସୀ ପିଇସୀ ମୋର ଚାରିଟା ଚାରିଟାରୁ ତିନି ଜଣ ଆସିଚନ୍ତି।
ଆପଣଙ୍କର?
ହଁ ତିନି ଜଣ ଆସିଚନ୍ତି ତାଙ୍କ ଛୁଆ ପୁଣି ଆସିଛନ୍ତି।
ଆଚ୍ଛା ଆଚ୍ଛା।
ଆଉ ଗୋଟେ ପିଇସୀର ସ୍ଵାମୀ ଆସିଚି।
ଗୋଟେ ପିଇସୀର ସ୍ଵାମୀ ଆସି
ହଁ ଆଉ ଗୋଟେ ଦାଦାଙ୍କର ସ୍ତ୍ରୀ ଆଉ ପୁଅ ଆସିଛନ୍ତି।
ଆଚ୍ଛା ଆଚ୍ଛା ଦାଦା ଆସିନାହାନ୍ତି?
ଦାଦା ଆସିନାହାନ୍ତି ସିଏ ଆସିବେ ଆମ ପୁଅର ଜନ୍ମଦିନ ଅଛି ସେବେ ଆସିବେ।
ଆରେ ବାପ୍ରେ ତାହେଲେ ଆଉ
ଆଉ ଆମ ଘରେ ମୋ ବାପା ମା ମୋ ମମି ଆଉ ଆମେ ଛୁଆ ତିନି ଜଣ। ଟୋଟାଲି ଆମ ଘରେ ସତର ଜଣ- ସତର ଜଣ ଲୋକ।
କେତେ ସତର ଜଣ?
ହଁ ଭାବ ଆମ ଘର ପୁରା ଉଠ ଉଠୁଚି ପଡୁଚି ତା ଦି ରେ ଛୁଆ ଯାହା ବଡ ଲୋକ ଥିଲେ ଗୋଟେ କଣ ହେଇଥାନ୍ତା। ଛୁଆ ଅଛନ୍ତି ସିଏ ପୁରା କେଁ କେଁ
ସେମାନେ ତ ରହିଲେ ମାନେ ସେମାନେ ତ ରହିଲା ମାନେ ସେମାନେ ଟିକେ ଯେଉ ଟିକେ କୋଳା ହାଳ କରନ୍ତି।
ହଁ ପୁରା ଏତେ ଚିଡା ଲାଗୁଚି ଘରେ ବସିକି ଘରେ ପଶିଯିବୁ ତ ସେ କହିବ କେଁ କଣ ମାମା ମୋର ଏଟା ହେଇଚି ସେ କହିବ ମାମା ମତେ ଏଟା ଦଉନି। ସେ କହିବ ସେ ଗୋଟିଏ ଜିନିଷ ପାଇଁ ମାଡ ଲାଗିବେ ଛୁଆ ଛୁଆ ମାଡ଼ ଲାଗୁଚନ୍ତି। ମତେ ଏଟା ଦେ ସେ କହିବ ମତେ ସେଟା ଦେ
ଛୁଆ ଥିଲେ ଆମେ ବି ଯେତେବେଳେ ଛୁଆ ଥିଲେ ଆମେ ବି ସେମିତି ସବୁ ହଉଥିଲେ ଏଇଖୁଣି ସେମାନେ ଛୁଆ ହେ ପୁଣୀ ସେମାନେ ସେମିତି ହେବେ ଆମେ ସିନା ଏବେ ବଡ ହେଇଗଲେଣି କିନ୍ତୁ ଆମେ ବି ଯେତେବେଳେ ଛୁଆ ଥିଲେ ଆମେ ବି
ହଁ ଆମ -ଆମକୁ ବି କିଏ ଚିଡୁଥିବେ
ହଁ ଆମେ ବି ଯେତେବେଳେ ଛୁଆ ଥିଲୁ ଆମକୁ ବି ଲୋକ ବଡ ଲୋକମାନେ ଚିଡୁଥିଲେ ହେ ଏମିତି କାଇଁ ହଉଚୁ ସେମତି କେଁ ହଉଚେ ଏଇଖୁଣି ଆମେ ବଡ ହେଇଗଲେଣି ଆମେ ଏଇଖୁଣି ତାଙ୍କ ଉପରେ ଚିଡୁଚେ
ହଁ -ହଁ ସେଇଟା ହଉଚି ତ କ -ଆଉ ସେ ଉଁ -ତାପରେ ପିଠା ଏପଟେ ରଜ ପାଇଁ ପିଠା ହଉଚି। ଆଉ
ଆଚ୍ଛା କଣ ପିଠା ଆପଣଙ୍କର ଆଜି ରଜରେ ହଉଚି?
ଆମର ପୋଡ ପିଠା, ମୋଡା କାକରା ହେଲା ପିଠା ସବୁ ପିଠା ହଉଛି।
ଆଉ କାକେରା ପିଠା କରୁନାହାନ୍ତି?
ସେଇ କାକରା କୁ ପା ଛେନା ପସେଇକି କରୁଚନ୍ତି।
ଆଚ୍ଛା ଆଚ୍ଛା ମୋର ଟିକିେ କାକେରା ଭାରି ପସନ୍ଦ।
ଓ ଆଚ୍ଛା କାକରା ଭଲ ଲାଗେ?
ହଁ ବହୁତ ଭଲ ଲାଗେ ଖାଲି ନାଇଁ ନାଇଁ ଛେନା କାକେରା ନୁହଁ ନଡିଆ କାକେରା ମୋର ବହୁତ ପସନ୍ଦ। ଯଦି ଆପଣ କରୁଛନ୍ତି ମୋତେ ଦୁଇଟା ମୋ ପାଇଁ ପଠଉନାହାଁନ୍ତି।
ଓ ସିଓର ସିଓର ଏଇଟା ଗୋଟେ କଥା ମୁଁ ପଠେଇଦେବି। ଆପଣଙ୍କ ଘରେ ହଉନି କି?
ଆମ ଘରେ ହଉଥିଲା କିନ୍ତୁ ଏଇଥର ଟିକେ ଆମେ ମନା କରୁଛୁ ଟିକେ ଆମର ଘରେ ଟିକେ ପଇସା ପତ୍ରର ଅଭାବ ଅଛି। ତ ସେଥିପାଇଁ ଆମେ ଟିକିେ ଏଇ ବର୍ଷ ଟିକେ କରୁନୁ ସେମିତି କିଛି ଆଉ।
ଓ ଆଚ୍ଛା କାଲି ଆଉ ରଜରେ କଣ କୁଆଡେ ବୁଲାବୁଲି ହଉଛି ନା ନା ଆଉ।
ନା କଣ ଶୁଖିଲା ରଜ ରଜରେ ଆମର କିଛି ନାହିଁ। ଭଲ ତ ଲାଗୁନି କିଛି କଣ ବଡ ପିଲା ହେଇଗଲା ପରେ ଚାକିରି କରିବ ପାଠ ପଢ଼ିବ ଏସବୁ ମାନେ ଯନ୍ତଣା ଏଥିରେ ମଣିଷ ଛନ୍ଦି ହେଇଯାଇଛି କିଛିଣ ଇଚ୍ଛା ହେଉନି କରିବା ପାଇଁ ଆଉ।
ଓହୋ ନା ଆମର ରଜରେ କଣ ଭାବିଛୁ ଟିକେ କୁଆଡେ ଯାଇକି ଦର୍ଶନ ପୁରୀ ଜଗା ଦର୍ଶନ କରିବୁ ବୋଲି ଭାବିଛୁ ହେଲେ ଜଗା ଅ ତ ତୋରି
ଡୋରି ତ ଟାଣୁନି ଆଉ
ହଁ ଆଉ ସେଥିପାଇଁ ଆମେ ଯାଇପାରୁନୁ। ଆଉ କାଲି ଟିକେ ଭାବିଛୁ ଘଟଗାଁ ଯିବୁ। ଥା ବୁିଲିକି ଟିକେ ଆସ ହଁ ବୁଲିକି ଟିକେ ଆସିବୁ ଆଉ। ହଁ ଭଲ କଥା ମାଙ୍କୁ ମା ଟାଣିଲେ ଆଉ ଥରେ ତ ଏମିତି ଆମର ଯୋଗ ନ ମାନେ ଯୋଗ ଏମିତି ଫିଟିଲା ଏଗାରଟା ବେଳକୁ ତ ଆମକୁ ଜଣା ନଥିଲା କି ଆମେ ଯିବୁ ବୋଲି? ମୋ ଦାଦା ଖୁଡି ଏ ଥିଲେ ସିଏ ତାଙ୍କର ଯିବାର ଥିଲା ଗୋଟେ ଭୋଜିକୁ ଠିକ ଅଛି ସିଏ ସେଇ କେଉଁଝର ଆଡେ ଯିବେ ବୋଲି ଭାବିଥିଲେ ହ ହଁ ଯିବେ ବୋଲି ଭାବିଥିଲେ ହେଲେ କଣ ତାଙ୍କର ଭୋଜି କ୍ୟାନସେଲ ହେଇଗଲା। ଆଉ ସେ ଯଏ ହଁ ଯିବେ ଯିବେ ବୋଲି ବାହାରି ସାରିଲେଣି ଯିବେ ଯିବେ ବୋଲି କୁଆଡେ ଯିବେ? ନା କହିଲେ କି ଚାଲ ତାରି ଦିନ କି ଯିବା ଘ
କଣ ହେଲା କି ତାଙ୍କର ଭୋଜି କ୍ୟାନସେଲ୍ କାହିଁକି ହେଇଗଲା?
ବହୁତ ଦୂର ମାନେ କେଉଁଝରରୁ ଆହୁରି ବହୁତ ଦୂର ବାଟକୁ ଥିଲା ସେଟା
ଆଚ୍ଛା ତୁମମାନଙ୍କୁ କଣ ପାଇଁ ନେଇକି ଯାଇଥିଲେ?
ଆ ସେ ଘଟଗାଁ ତାରେଣୀ ଯିବେ ମାନେ ଆଉ ଘର ଲୋକ ନଗଲେ ଖାଲି ଏକୁଟିି ଚିଲି
ନାଇଁ ନାଇଁ ମାନେ ମୋ କହିବା କଥା ଘରେ ତୁମର ଅ ମାନେ ସେଇଟା କ୍ୟାନସେଲ ହେଲା ନା ତୁମେ ଯାଇକି ନା ସେଠି କ୍ୟାନସେଲ କଲ
ନାଇଁ ନାଇଁ ସିଏ ବାହାରିକି ବାହାରି ଯାଇଥିଲେ ଏ ବା ଜଷ୍ଟ ଅଳ୍ପ ବାଟ ଯାଇଛନ୍ତି ସେଠୁ ମୋ ଦାଦା ପଚାରିଲେ କି ଦେଖିଲ କଣ ହେଇଛି ମାନେ କେତେ ବାଟ ଅଛି ଦେଖିଲା ବେଳକୁ ଦୁଇଶହ ପଚାଶ କିଲୋମିଟର ଦେଖେଇଲା
ବାପରେ।
ଏତେ ବାଟ ଆଉ ଯାଇକି ପହ ତାଙ୍କୁ ଦିନରେ ପୁଣି ଭୋଜି ଥିଲା ଗୋଟେ ସେତେବେଳେ ଭୋଜିଥିଲା ସେତେବେଳକୁ ବାଜିଲାଣି ବାରଟା। ଆଉ ଯାଇକି ପହଞ୍ଚିବେ ଆଉ କଣ ପତର ଗୋଟେଇବେ କି ଆଉ ତ ସେଥିପାଇଁ ତ ସେଥିପାଇଁ ସିଏ ଆଉ ଗଲେନି ଗଲେନି ମତେ ଆମ ତାପରେ ସେ ଫୋନ କଲେ ମତେ ଆଣ୍ଟି କହଲେ କି ଆଉ ଗାଧେଇ ସାରିଛୁ ମୁଁ କହିଲି ନା ଗାଧେଇନି କହିଲେ? ମୁଁ ତତେ ପାଞ୍ଚ ମିନିଟ୍ ଟାଇମ ଦଉଛି। ପାଞ୍ଚ ମିନିଟ ଯାଇ ଘର କତିରେ ପହଞ୍ଚୁଛି ତ ଗାଧେଇକି ବାହାରେ ଆଉ ମମି ଯଦି ଯିବ ମୁଁ କହିଲି କୁଆଡେ ଯିବା ନା ବୁଲିବାକୁ ଯିବା? ମତେ ଜାଗା ବି କହିନଥିଲେ କହିଲେ କି ବୁଲିବାକୁ ଯିବା ମୁଁ କହିଲି କୁଆଡେ? କହିଲେନି କହିଲେ ତୁ ବାହାରେ ଆଉ ମମି ଯଦି ଯିବ ମମିକୁ ବି କହ ମମି ବାହାରି ଯିବ। ମୁଁ କହିଲି ହଉ ଠିକ ଅଛି ହଠୁ ମୁଁ ମମି କହିଲି ମମି କହିଲା କୁଆଡେ ଯିବ ମୁଁ କହିଲି ମୁଁ ଜାଣିନି। କୁଆଡେ ନେବେ କିନ୍ତୁ କହିଲେ କି ବୁଲିବାକୁ ଯିବା ମେ ବି ଆଉ ଏଇଠି ପାଖ ଆଖ କୁଆଡେ ଯିବା। ହେଠୁ କହିଲା କି ହଉ ଉ ବାହାରୁଛି ସିଏ ତ ଆଉ ଘର କାମଟା ଘର କାମଟା ଆଉ ଛାଡିକି ସିଏ ଯିବ କି?
ନା ନା ନା ତ ସେଥିପାଇଁ ତାଙ୍କୁ ଟି
ହଁ ଟାଇମ ଲାଗିଥିଲା ଘରେ କାମ ସେ ସେତେବେଳେ ଭାତ ଭାତ ବସେଇଥିଲା ବାସ୍ ଖାଲି ଭାତଟା ମାନେ ଗାଳି ଦେଇକି
ଆଚ୍ଛା ଆଚ୍ଛା।
ଆଉ ସେତେବେଳେ ଆସି କା ହର୍ନ ମାରିଲେ କହିଲେ ଦି ମିନିଟରେ ଗାଧେଇଛି। ତାପରେ ସାଙ୍ଗେ ସାଙ୍ଗେ ବାହାରିଲି ସେଠୁ ମମିକୁ ଡାକିଲି ମମି ବି ବାହାରିଲାମାନେ ସେ ଆଣ୍ଟି ଫୋନ କଲେ କଲେ କି ଆଉ କୁଆଡେ ବାହାରଲୁନି ନା ମୁଁ କହିଲି ହଁ ହଉ ହଉ ମୁଁ ଏ ଗାଡି ଭିତରେ ଅଛି ତୁ ବାହାରିକି ଆସେ। ହେଠୁ ବାହାରିକି କି ସାଙ୍ଗେ ସାଙ୍ଗେ କଲୁ ଦେଖିଲା ବେଳକୁ ବାଜି ଅଣା ବି ନଥିଲା ହଁ। ପୁଣି ଜଣା ବି ନଥିଲା ରାସ୍ତା ଯୋଉ ଅଧା ବାଟରେ ହେଲୁଣିି ସେଠୁ ଜଣା ପଡିଲା କି ନାଇଁ କୁଆଡେ ଯାଉଚୁ? ସ ନା କେଉଁଝର ଯିବା ତାରିଣୀଙ୍କ ପାଖକୁ ମନ ଟିକେ ଖୁସି ହେଇଗଲା ଯାହା ହଉ ତାରିଣି ମା ଏମିତି ମାନେ ଡୋରି ଲାଗିଲା। ହଁ ପୁଣି ଏମିତି ଯୋଗରେ ପୁଣି ଏମିତି ଯୋଗରେ ଗଲୁ ପୁରା ମାନେ ଆଳତି ଦେ ଖିଲୁ। ମାଙ୍କର ଆଳତି ଦେଖି ଦେଖିଲୁ। ସେଠୁ ଆଳତି ଦେଖିକି ଆସିଲୁ ପୁଣି ଆମ ଯୋଉ ବିରଜା
ହଁ ହଁ ହଁ। ମା ବିରଜା ଯାଜପୁରର ଓ ହଁ ଆରେ ବା।
ସେଠିକି ପୁଣି ଯାଇଥିଲୁ ସେଠି ବି ଆମେ ଆଳତି ଦେଖିଲୁ। ଏମିତି ତି ଯୋଗ ଆମର।
ଯାହା ହଉ ମାଆଙ୍କର ତମର ସେଦିନ ପୁରା ଯୋଗ ଥିଲା ବୋଲି ତମେ ପୁରା ଦିଇଟା ଆଳତି ଦେଖିଲ ଆଉ। ମା ଘଟଗାଁ ତାରିଣୀ କି ଏପଟେ ମା ବିରଜା।
ମା ବିରଜା ପୁରା ମା
ଆଚ୍ଛା। ହଁ ଆମେ ବି ଦିନେ ଯାଇଥିଲୁ ଆମେ ଆମ ଘର ଲୋ କ ସବୁ ଯାଇଥିଲୁ ତ ସେଇଟା ଆମେ ସକାଳେ ଆଳତି ଦେଖିଥିଲୁ। କି ବହୁତ ଭିଡ଼ ଥିଲା ସେତେବେଳେ। ଆପଣ ବିଶ୍ୱାସ କରିବେନି ଏତେ ଭିଡ଼ ଥିଲା
ହଁ। ତାପରେ ଆଉ ଆଉ ଦେଖିବେ ରଜ ଟାଇମ ହଉ କି ଏ ନୂଆ ବର୍ଷରେ ହଉ, ।
କୌଣସି ବି ମାନେ ପର୍ବପର୍ବାଣିରେ ତମେ ଦେବାଦେବୀଙ୍କ ମନ୍ଦିର ଯିବା କଥା ନୁହଁ। କାହିଁକି ନା ହଁ ଡୋରି ଲାଗିଲା ସେଟା ଆଉ ହଁ ତମେ କେବେ ଯିବନି ହଁ। ଯଦି ଯିବ ମାନେ ପୁରା ହଇରାଣ ହେଇଯିବ। ମାନେ ପୁରା କିଛି ବି ଦେଖି ପାରିବନି ଖାଲି ଦଳା ଚକଡାରେ ଯାହା ଖାଲି ହଇରାଣ ହବା କଥା ଆଉ କିଛି ନୁହଁ।
ଆଉ ଥରେ ତ ଆମେ ଏମିତି ପୁରୀ ଯାଇଥିଲୁ ଯେ ହାତରେ ବୋଧେ ଦି ଘଣ୍ଟା ତିନି ତିନି ଘଣ୍ଟା କି ଚାରି ଘଣ୍ଟା ହାତରେ ରହିଲା। ମାନେ ଠାକୁର ଭିତରକୁ ପଶିବା ପାଇଁ। ଏଇ ନୂଆ ବର୍ଷରେ ଆର ବର୍ଷ ନୂଆ ବର୍ଷ ରେ କି କଣ ଆମେ ଯାଇଥିଲୁ। ଏତେ ଜୋରେ ଭିଡ ଥିଲା ତଥାପି ହାର ମାନିଲୁନି ହାର ମାନିଲୁନି। ଏ ଏତେ ବାଟ ଆସିଚୁ ଜଗାକୁ ଦେଖିପାରିବୁନି। ହଁ। ତ ହଁ। ହଁ ଆମେ ଯାଇଁକି ଦେଖିକି ଆସିଲୁ। ଏମିତି ଭିଡ ଥିଲା ପୁରା। ଭିଡ ଥିଲା ପୁରା ଜାମ୍ ତା ଆଉ ଥରେ ଯୋଉ ଆଣ୍ଟି ଆଣ୍ଟିଙ୍କ ସହିତ ଯାଇଥିଲି ତାଙ୍କର ସେଠି ପୋଲିସ ଚିହ୍ନା ଅଛନ୍ତି। ତ ସେଠି ସିଏ ଆରାମ୍ ସେ ଭିତରେ ପସେଇ ଲାଇନ୍ ରେ ଠିଆ ହବାକୁ ପଡିବନି ଆରାମସେ ସେ ନେଇକି
ଆଚ୍ଛା ତମେ ମାନେ ଭି ଆଇ ପି ଦର୍ଶନ ଟା କରିଦେଲ ତାହେଲେ।
ହଁ। ଏମିତି ଯେତେଥର ସ ଆଣ୍ଟିଙ୍କ ସହିତ ଯାଇଚୁ ସେମିତିଆ ଭି ଆଇ ପି ଦର୍ଶନ କରିଦେଇଚୁ। ଆଉ ଯେତେବେଳେ ନର୍ମାଲ ଘର ଲୋକ ସହିତ ଯିବୁ
କେତେ ଥର ଗଲଣି ଜଗା ପାଖକୁ ଟୋଟାଲି?
ନିହାତି ହବ ଆଠ ଦଶ ଥର ଭଳିଆ ତ ଗଲୁଣି। ଲୋକ ତ ଅଛନ୍ତି ଯାଇ ପାରୁନାହାନ୍ତି। ତାଙ୍କ ଡୋରି ଲା ଗିନି ସେ ଯାଇ, ମୋ ସାଙ୍ଗ ଗୋଟେ ତାର ଏପର୍ଯ୍ୟନ୍ତ ଡୋରି ଲାଗିନି ସେ ଏପର୍ଯ୍ୟନ୍ତ ପୁରୀ ଯାଇନି କି ପୁରୀ ଜଗାଙ୍କୁ ଦେଖିନି। ହଁ। ଆଉ ଗୋଟେ ମୋର ଆଉ ଗୋଟେ ସା ସାଙ୍ଗ ସିଏ ତାର ପୁରୀ ଯିବ ବୋଲି
କିନ୍ତୁ ପ୍ରକୃତରେ କଣ କିଏ ଏ ଜଗା ହେଉଚି ଆମର କଳିଯୁଗର ଠାକୁର। ତ ଆମେ କଉଣୁ ଧାମ ଯାଆନ୍ତୁ ନଯାଆନ୍ତୁ ପୁରୀ ଧାମ ଯିବା ନିହାତି ଦରକାର। କାରଣ ସେ ହେଉଛନ୍ତି ଆମର ପ୍ର ପ୍ରତିଷ୍ଠ ଦେବତା ମାନେ ସିଏ ହଉଛନ୍ତି କଳିଯୁଗର ଦେବତା, ହଁ। କୁଆଡ଼ୁ କୁଆଡୁ କୁଆଡ଼ୁ କୁଆଡ଼ୁ ଲୋକ ଆସୁଛନ୍ତି।
ପାଖ କୁ ଯିବୁନି କେମିତି?
ହଁ କୁଆଡୁ କୁଆଡୁ ଆଉ ତାକୁ ଦର୍ଶନ କରିବାକୁ ହେଲେ ତମକୁ ପ୍ରଥମେ ତ ହିନ୍ଦୁ ହବାକୁ ପଡିବ। ଯଦି ତମେ ହିନ୍ଦୁ ନୁହ ତାହେଲେ ତମେ ତାକୁ ଦେଖା କରିପାରିବନି ହଁ। ତାକୁ ଦର୍ଶନ କରିବାକୁ ହେଲେ ଦୁନିଆରେ ସେ ଗୋଟିଏ ଠାକୁର ଯାହାକୁ ଦେଖିବାକୁ ହେଲେ ତମକୁ ହିନ୍ଦୁ ଜନ୍ମ ଧର୍ମରେ ଜନ୍ମ ନେବାକୁ ପଡିବ ନହେଲେ ତୁମେ ତାକୁ ଦେଖି ପାରିବନି। ତାର ଲୀଳା ବହୁତ ଅପରମ୍ପରା ତ ଲୀଳା କେହି ବୁଝି ପାରିବେନି। ସିଏ ହିଁ ଜାଣିଛି ତା ଲୀଳା ସେ କଣ କରୁଛି କଣନାହିଁ। ଆହ ଆଚ୍ଛା।
ତାପରେ ଏମିତିରେ ବି ମୁଁ